ହାଲୋ
ବଢ଼ିଆ ହେଇଛି ଫଟୋ
ଉଁ ହୁଁ
ହୁଁ ବେଶିକ୍ ଆଉ ବଢିଆ ହେଇଛି ଆଉ କଣ କହିବି ଆଉ
ହେଁ ହେଁ ହେଁ ମୁଁ ଗଲି ମୁଁ କହିଲି ଫଟୋ ସୁଟ କରିବ ଆଉ ପୋଜ ପୋଜ ଦେଇଥିଲେ ଟିକେ ଫୋଟ ଉଠେଇଥାନ୍ତି ଛାଡ଼ ବସ୍ ତ କିଛି ଆସୁନଥିଲା ସେଇଠୁ
ହଁ ଗୋଟେ ଯାଇକି ଗାଡି ଆଗରେ ଉଠେଇ ଦେଇଛି।
କାର ଶିକି ଗାଡିଥିଲା। ଏତେ ଗାଡି ଥିଲା ସେ ପାର୍କିଂ କରିବା ପାଇଁ ଗୋଟେ ବିଲ ରଖିଥିଲେ ହେଲା। ସାଇଟ ପୋଟେ ହି ସେଇଟା ର ଗାଡି ଯାକ ପେଚ ହେଇକି ରୋଡ ସାଇଡ଼ରେ ରେ ସାଇଡ଼ରେ ରେ ଗାଡି ଯାକ ଖାଲି। ହୁଁ ବେଶି ଗାଡି ଆସିଥିଲା। ବସରେ ବି ଆସିଥିଲେ ଗାଡିରେ ବି ଆସିଥିଲେ
ଭାଇ ଟା ଭାଇ ଅଲଗା ବ୍ଲେଜର୍ ପିନ୍ଧିଥିଲେ ଭଲ ହେଇଥାନ୍ତା ଅଲଗା କିଛି।
ଅ ଆହୁରି ବି ଅଛି ଯେ କାଇଁ କୁଆଡ଼େ ଗଲା।
ଏଇଟା ଆଙ୍କର ଲେହେଙ୍ଗା ବଢ଼ିଆ ଲାଗୁଛି ଭାଇ।
ଭାଉଜଙ୍କର ଭାଉଜଙ୍କର ମୋର ମ୍ୟାଚିଂ ମ୍ୟାଚିଂ ହେଇଯାଇଥିଲା ଲେହେଙ୍ଗା।
ହଁ ହେଇ ଯାଇଥିଲା ହଁ ହେଇଯାଇଛି ଟିକେ।
ଅ
ଯେ ଭାଉଜଙ୍କର ଚୁନି ଟା ବଢ଼ିଆ ଲାଗୁଛି।
ହୁଁ।
ହଁ ହଁ
ଏଇ ତ
ଆଉ ସ୍ମୀତିର ଫଟୋ ପଠଉନୁ ସ୍ମୀତି କଣ ପିନ୍ଧିଥିଲା ମୁଁ ଟିକେ ଦେଖିବି। ସ୍ନୀତି ଆଉ ଶିବାଦୀ କେମିତି ଦେଖା ହାଉଥିଲେ ଫୋଟୋ ପଠା।
ଲାଇନର ଦଉଛି
ହୁଁ।
କଁ ଫଟୋ ବି ଅଛି ନାଇଁ କେଜାଣି। ସିଡ଼େଲା ମା ଫୋନ ପାଇଁ ମମିଙ୍କ ଫୋନରେ ଅଛି।
ଉୁଁ ହୁଁ ହଉ ପଠେଇଦବୁ ଆଉ ମୁଁ ଦେଖିବି ଆଉ କେମିତି ଖା ଯୋଉ ଯାଉଥିଲ ସବୁ।
ହୁଁ ହୁଁ।
ମୋର ଆଖିରେ ଗୋଟେ ପିମ୍ପଲ୍ସ ଭଳିଆ କଣ ବାହାରିଛି କାଟୁଛି ଯୋରେ।
ହୁଁ ହୁ।
ତାହେଲେ କାମ କରିକି ତ ଟିକେ ଝଡ଼ି ଯାଇଥିବ ହାଲିଆ ତ ମାରିଥିବ ଯାହା ହେଲେବି। ଏତେ ସାରା କାମ।
ହୁଁ ଲଗିଲୁ ରାବଳି
ହୁଁ ହୁଁ। ହା କଣ କଣ ରୋଷେଇ କରିଥିଲ କଣ ଆଜି?
ହ
ହୁଁ।
ମତେ କିଏ ଗୋଟେ ଗୋଟେ ଗ୍ରୁପରେ ଆଡ଼୍ କରିଦେଇଛି
କୋଉ ଗ୍ରୁପ ରେ?
ହ୍ୟାଲୋ। କେୟାଣି ଚୁଲବୁଲି ଅରତେ ଆଁ
ଚୁଲବୁଲି ଅରତେ।
ହଁ।
ଦେଖେ ଆଡ଼ମିନ୍ କିଏ ଥିବ ଦେଖେ।
ଆଡ଼ମିନ୍ କେମିତି ଜଣାପଡ଼ିବ?
ଯା ପ୍ରୋଫାଇଲ୍ ଯେମିତି ଇଏ ଦେଖୁଚୁ
ଇଏରେ ଇନ୍ଷ୍ଟାଗ୍ରାମ୍ ରେ?
ଓହୋ ଇନ୍ଷ୍ଟାଗ୍ରାମ୍ ରେ। ସେଟା କେମିତି ଗୋଟେ ହେଇଯାଇଥିବ ହେଲା ସେ ଏମିତି ରିଲ୍ସ ମାନେ ଗୋଟେ ଆଟେ ଟାଇମ୍ ରେ ସେଣ୍ଡ୍ କରୁଥୁ ସେଇଟା ଅଟୋମେଟିକ୍ କେମ୍ତି ଗୋଟେ ଗ୍ରୁପ ରେ ବାଜି ଯାଇଥିବ ସେମିତି ହେଇଥିବ ନହେଲେ।
ରହଲୋ କଥା ହଉଛି ତା ସହିତ। ଦେଇଦେ।
ମୋର ଆଉ ଟୋଣ୍ଟି ଫାଇଭ୍ ଟା ଟାସ୍କ ମାନେ ସେ ପାଞ୍ଚଟା ସରିଲା ଏବ୍
ସେଇ ଜିନିଷ ଏଇଠି ନ ଡିସକସ କଲେ ବି ଚଳିବ। ବୁଝିଲୁ ସେଇ ଜିନିଷ ଏଇ ଡିସ୍କସନ କରନା। ପା ଅଲଗା କଥା ହ
ହଉ ହଉ ଠିକ ଅଛି ଠିକ୍ ଅଛି।
କଣ ଖାଇ କଣ ବନେଇଛ ଏବେ?
ଉଁ।
କଣ ବନେଇଛ?
ମୁଁ ବନେଇନି ମୁଁ କିଛି ବନଉନି ଜେଜେମା ବନଉଛି।
ଗାଳି ଶୁଣିଲା ପରଠୁ ବନେଇବା ଛାଡିଦେଲୁ ବୋଧେ।
ଆଜି ହିଁ ଯାହା ସକାଳେ ଟିକେ ଭଜାକୁୁ ଶାଗ ବନେଇଥିଲି ଆଉ କିଛି ନାହିଁ।
ଓ ହୋ ହୋ।
ଆଉ ମୁଁ ବନଉନାହିଁ କିଛି ଆଉ।
ମାଉସି ଅଛନ୍ତୀ?
ପଳେଇଲେ ଆସିଥିଲେ ପେଇ ପଳେଇଲେ ଆସିଥିଲେ ପଳେଇଲେ।
ଓହୋହୋ ଗାଡି ନେଇକି ଯାଉଛନ୍ତି ନା ରଖିକି ଯାଉଛନ୍ତି?
ନେଇକି ଯାଉଛନ୍ତି ଆଉ କେମିତି ଯିବେ ହଁ।
ହୁଁ ହୁଁ ହଁ। ହଉ ଆଉ କାଲି ଯିବେ ସିଆଡେ।
ହଁ ନଗଲେ ଆଉ କେମିତି ହବନ।
ଉଁ ହୁଁ ହୁଁ। କିଛି କହିଲେନି ଯାଇଥିଲେ ହେଇଥାନ୍ତା ବୋଲି କହିଲେନି ସେଦିନ।
ନାଇଁ ନାଇଁ।
ହୁଁ।
ଖାଲି ସିନା ଦିଦି ସେ ଦିଦି ଯ ମିଶିକି ରହୁଥିଲୁ ଆଉ ସେଇଟା ପାଇଁ ସିନା ଡାକିଥିଲେ ନହେଲେ କୁଆଡ଼େ ମୋତେ ଏମିତି ଡାକୁଛନ୍ତି।
କଣ କଣ?
ଯୋଉ ସେତେବେଳେ ଯୋଉ ଗାଡିଆ କଲା ଯାଇଥିଲି ଦିଦିଙ୍କ ଇଏରେ ଫ୍ୟୁନରାଲରେ। ସେତେବେଳେ ସିନା ଡାକିଥିଲେ କି ଆଉ ମିଶିକି ରହୁଥିଲ। ଆଉ ମିଶିକି ବନଉଥିଲ ଖାଇବା ଏମିତି ସେମିତି କହିକି ସିନା ଆଉ ତୁ ନ ଗଲେ ଆଉ ଭଲ ଲାଗିବ କି ବୋଲି ସେ। ଡାକିଲେ ସେଦିନ ହୁଁ ନହେଲେ କୁଆଡେ ଡାକୁଛୁ।
ନାଇଁ ନାଇଁ ସେ ଇଏ ମାଉସୀ ଆଙ୍କେ କହୁଥିଲେ କି ତାଙ୍କେ ସେଦିନ ଯିବେ ବୋଲି ଭାବୁଥିଲେ ନା ଆମେ ଯୋଉ ଗଲେ ଆମକୁ ଆଗରୁ ଟିକେ କହିଥିଲା ଆମେ ବି ଯାଇଥାନ୍ତୁ ବୋଲି କହୁନଥିଲେ କି ମଉସା।
ସେ ତା ପର ଦିନ ହିଁ ଯାଇଥାନ୍ତି।
ହଁ ହଁ।
ଆଉ କଣ କହିବା ଆଉ।
ଗଲେ ସେଦିନ ତ ଯାଇଥିବେ ଏକା ମାଉସୀ।
ହଁ ଗଲେଖ ଖାଲି ମା ଆଉ ଜେଜେମା ଯାଇଥିଲେ ବାବା ଯାଇପାରିଲେନି ତା ପରଦିନ ଗଲେ ବାବା।
ଉୁଁ ହୁଁ ହୁଁ।
ମା ଗୋଟେ ରହିଲା ସେଦିନ କଣ ସେ ବଡ ମାଙ୍କର କଣ ଗୋଟେ ହେଲା କିମତି ଗୋଟେ ଶୋଇ ପଡ଼ିଲେ ନା। କଣଛ ଆଉ ଆସିବା ପାଇଁ ଇଚ୍ଛା କଲେନି ଆଉ ଏମିତି ହଉଛି ଆଉ କେମିତି ଛାଡିକି ସେ କହିକି ରହିଲେ। ପ୍ରା ଆସିଲେ ତା ପରଦିନ।
ଉଁ ବଡ ମା ଠିକ ଅଛନ୍ତି?
ହଁ ତାଙ୍କ ମନ ଭିତରେ କିଏଜାଣ
ଆଗେତ ଫୁଲି ଯାଇଥିଲେ।
ହଁ ପରା ଆଚ୍ଛା ତାଙ୍କ ପାରାଲିସିସ୍ ହେଇ ଯାଇଥିଲା ବୋଧେ ହେଲା ଦିଦିହିଁ ଘଷା ଘଷି କରିକି ଠିକ୍ ଠାକ୍ କରିଦେଇଥିଲେ ପାରୁ ନଥିଲେନା ମଝିରେ। ଦିଦିଙ୍କ ପାଖେ ରହୁଥିଲେ ତାପରେ ପାରାଲିସିସ୍ ହଉଥିଲାନା ଗୋଡ଼ ହାତ ପାରୁନଥିଲେ ଏମିତି କିଛି ଗୋଟେ ହେଇଥିଲା। ତ ଦିଦିଙ୍କ ପାଖରେ ହିଁ ରହୁଥିଲେ ତାପରେ ଆଉ କେତେ ଦିନ ପାଇଁ ଗାଁକୁ ଯାଇଥିଲେ ଠିକ୍ ହେଇକି। ତାପରେ ଦିଦିଙ୍କରତ ଦେହ ଖରାପ୍ ହେଲା ଆଉ।
ହୁଁ ହୁଁ ହୁଁ।
ହୁଁ ଏବେ ଚିନ୍ତା କରୁଥିବେ କେମିତି କିଏ ସେବା କରିବ ବୋଲି ଭାବୁଥିବେ ଆକା।
ହୁଁ।
ଭାଉଜ ମାନେବି କେଜାଣି ନେଲେ ନେଇ ପାରନ୍ତି। ତାଙ୍କେ ଆଉ ଇଚ୍ଛା କରିବେନି ରହିବା ପାଇଁ ଆଉସେ ଗାଁରେ ତାଙ୍କେ ଆଉ।
ହୁଁ।
ଲୋକମାନେବି ଲୋକମାନେବି କହୁଛନ୍ତି ଯାଉନି ବୋଲି ସେ ଗାଁକୁ କହୁଛି। ରୁହ ମୁଁ ଜାଣିନି ତମର ବିଏସ୍ ନାଲ୍ କଣ ଗୋଟେ ହେଇଥିବ। ହୁଁ ତମେ କଣ ଗୋଟେ ଫ୍ଲାଇଟ୍ ମୋରଟା ଚିପି ଦେଇଥିବ ଆଉ ଏତି ସେକିପ୍ୟାଡ଼ ଫୋନରେବି ଫ୍ଲାଇଟ୍ ମୋଡ଼ଟା ଦେଇଦଉଚି ବୋଲି ବିଜାର ଲାଗୁନି ମତେ
କି ପେଡ଼ ଫୋନ୍ ରେ ଫ୍ଲାଇଟ୍ ମୋଡ୍ ଅଛି କିଲୋ ସେ ଜିଓ
ହ ନାଇଁ ନାଇଁ ଜିଓ ଫୋନ୍ ନାଇଁ ଏଇଟା ଇଟିଲିନା ଇଟିଲି କଣ ସେମ୍ ଥିଙ୍ଗ୍ କିଛି ଏମତି
ମୁଁ ଫାଷ୍ଟ ଜାଣି ପାରିଲିନି ସେ ଫ୍ଲାଇଟ ମୋଡ୍ ଟା ଅନ୍ ହେଇଥିଲା ଆଁ।
ୟୁଟ୍ୟୁବରେ ସେଇଟା।
ନାଇଁ କିଛି ନାଇଁ। ତ ସେ ଯେତେବେଳେ ସେପାୱାର ବଟନ୍ ଚିପି ପିଲି ସେରେ ସେଯୋଉ ମେନ୍ ସୁୟିଜଟା ତାପରେ ସେ ଅଫ୍ ଫୋନ୍ ଦେଖେଇଲା ଫ୍ଲାଇଟ୍ ମୋଡ୍ ର ବଲେ ବିରକ୍ତ ଲାଗିବନି କିଏ ପ୍ୟାଡ଼ କିଏ ଫ୍ଲାଇଟ୍ ମୋଡ୍ ଟା ଦିଏ।
ଉଁ ହୁଁ।
ଏମିତି ସବୁ ଆଉ ରୋଷେଇ କଣ କଲ?
ଆମେ ଚେ ଭା ଭା ତ ଆଉ କଣ ସୋୟାବିିନ୍ ତରକାରୀ। ଏମାନ ପାଇଁ ଆ ଚିକେନ୍ ଆସିବ ଗାଁରୁ।
ଚିକେନ୍ ଏଯାଏ ସରିନି ସେଚିକେନ୍।
ଆରେ ନାଇଁ ଯୋ ଇଏ ଆଉଥରେ ଟିକେ ଟାନ୍ଧୁଛନ୍ତି ତ।
ଓହୋ ସେମିତିବି ରନ୍ଧନନ୍ତିକି।
ଆଁ।
ସେମିତିବି ରୋଷେଇ ହୁଏକି କହୁଚି।
ହଁ ଯାଲେ ସବୁ ଅଛନ୍ତି ଏରା କିଏ କାନ୍ଧୁଛନ୍ତିତ ଆଉ।
ଓହୋ। ଏ
ହ ହଁ ହ ହୋ ହୁଁ ହୁଁ
ଭାଉଜ କି ଦେଖିବାକୁ କଣ କାହାକୁ ପଚାରୁଚୁ ୟା ଆ ସେ ଯ ହ୍ୟାଲୋ ହ୍ୟାଲୋ ଭାଉଜଙ୍କ ନିକ୍ ନେମ୍ କଣ?
ହଁ
ଭାଉଯ ଙ୍କ ନିକ୍ ନେମ୍ କଣ?
ସିପ୍ରା ଲେଖା ହେଇଥିଲା ଇନଭିଟେସନ କାର୍ଡ ରେ
ହେଲା ହେଲା ରଖୁଛି ଆଁ
ହୁଁ ହ ରଖେ ରଖେ
ତୁ ତୁ କଲ୍ କରିୁଥିଲ ସେ କଲ୍ କରିଥିଲା